ହ୍ୟାଲୋଁ ହ୍ୟାଲୋ
ହ୍ୟାଲୋ ନମସ୍କାର କେମିତି ଅ ଅଛନ୍ତି?
ହଁ କଣ? ହଁ ନମସ୍କାର ମୁଁ ଭଲ ଅଛି ତମେ କେମିତି କେମତି କେମିତି ଅଛୁ ଆ କଣ କଣ କରୁଛୁ?
ଅଛନ୍ତି।
ହଁ ଘର ହଁ ଘରେ ସବୁ ଭଲ ଅଛନ୍ତି ଆଉ ମୁଁ ମଧ୍ୟ।
ଆପଣ କଣ କରୁଛନ୍ତି?
ମୁଁ ମୁଁ ବି ଘରେ ଏମିତି ପଢ଼ାପଢ଼ି କରୁଛି ଆଉ କମ୍ପ୍ୟୁଟର ଓ କମ୍ୟୁନିକେସନ୍ ସ୍କିଲ୍ ଉପରେ ଟିକେ କାମ କରୁଛି। ହେଲାଣି ଦୁଇ ତିନି ମାସ ହେଲାଣି ସେ କାମ କରୁଛି।
ଆଗାମୀ ପିଢି ପାଇଁ ଏଇ ଜିନିଷଟି ବହୁତ ଦରକାରୀ ଜିନିଷଟି। ଆଗାମୀ ଦିନରେ ଏହା ବହୁତ ଉପକାରୀ ହବ।
ହଁ ମୁଁ ମଧ୍ୟ ସେଇଭଳି ଭାବୁଛି। ତୁମର ଦିନ କାର୍ଯ୍ୟ କଣ କେମିତି କଣ ଚାଲିଛି?
ମୁଁ ପ୍ରତିଦିନ ସକାଳେ ଶୀଘ୍ର ଉଠିବାକୁ ଚେଷ୍ଟା କରୁଛି ମାତ୍ର ଉଠିପାରୁନି।
ମାତ୍ର ଚେଷ୍ଟା କରୁଛି ପ୍ରଥମେ ଏକ୍ସରସାଇଜ କରିବାକୁ କରିବାକୁ ଟ୍ରାଏ କରୁଛି। ତାପରେ ଦିନ ଚର୍ଯ୍ୟା
ଦିନ ଚର୍ଯ୍ୟା ଆରମ୍ଭ କରିବାକୁ ଚେଷ୍ଟା କରୁଛି ତମେ।
ବହୁତ ଭଲ କଥା ହଁ ମୁଁ ମୁଁ ମଧ୍ୟ ସେଇଭଳି ଜଲଦି ଉଠେଇକୁ ଚେଷ୍ଟା କରୁଛି ସକାଳେ ନିତ୍ୟ ନିତ୍ୟ କର୍ମ ସାରିବା ପରେ ଯା ଯା ମୋର ଟି ପାଠଟି ପଢ଼ାପଢ଼ି କରେ। ଆଉ ତମର କଣ ଚାଲିଛି ଆଉ
ଆଜିିକାଲି ଆଜିିକାଲି ଯୁଗରେ ଆମର ଦେହର କେୟାର କରିବା ବହୁତ ଆବଶ୍ୟକ ଜିନିଷ। ସକାଳୁ ସକାଳୁ ଉଠି ବ୍ୟାୟାମ କର ଯୋଗ କର ଠିକ ଅଛି।
ହଁ
ମୁଁ ମୋ ଲକ୍ଷ୍ୟକୁ ସବୁବେଳେ ମନ ରଖେ ଏବଂ ପଜିଟିଭ ଭାବନା ରଖେ। ତମେ?
ହଁ କେବେ କେବେ ମତେ ଲାଗେ ଯେ ମୁଁ ଥକି ଯାଉଛି ଏବଂ ମୁଁ ଟିକେ ଅଧିକ ଏସୁଟ ଟିକେକୁ ଅଧିକ ଏସ୍କରସାଇଜ କରିବାକୁ ଚେଷ୍ଟା କରେ। ଯୋଉଟା କି ମୋ ଦେହ ପ୍ରତି ଭଲ ରହିବ।
ସେଇଟା ସାଧାରଣ ସେତେବେଳେ ଥୋଡା ଟିକେ ବିଶ୍ରାମ ନିଅ ପୁଣି ନୂଆ ଉପହାସ ଆରମ୍ଭ କର। ଯୋଉ ଦ୍ଵାରା କି ତମର ମାନସିକ ଉପରେ କିଛି ପ୍ରଭାବ ନ ପଡିବ।
ତୁମ କଥା ଶୁଣି ତୁମ କଥା ଶୁଣିି ଭଲ ଲାଗୁଛି କିନ୍ତୁ ଥର୍ ଟିକେ ବିଶ୍ରାମ ନେଲା ପରେ ଆଉ ଏକ୍ସରସାଇଜ କରିବାକୁ ଆଉ ଇଚ୍ଛା ହଉନି। ମାନେ ଦେହ ଅସୁସ୍ଥ ଅସୁ ଲାଗୁଚି ବହୁତ। ତ ହାଲିଆ ହେଇଯାଉଚି।
ସେଆ ସେଆ ହୁଏ ସମସ୍ତଙ୍କର ସେଆ ସାଧାରଣ ଜିନିଷଟି। ସଠିକ କଥା କହିଲେ। ତୁମର ଭବିଷ୍ୟତର ଲକ୍ଷ୍ୟ କଣ?
ମୋ ମୁଁ ମୋର ଭବିଷ୍ୟତ ଲକ୍ଷ୍ୟ ହଉଚି ମୁଁ ଗୋଟେ ଏ ପୋଲିସ ଅଫିସର ହେବାକୁ ଚେଷ୍ଟା ପୋଲିସର ପୋଲିସ ଅଫିସର ହବାକୁ ଚାହୁଁଚି। ଯାହାଦ୍ୱାରା କି ମୁଁ ମାନେ ଦେଶର ସୁରକ୍ଷାରେ ନିଜକୁ ନିୟୋଜିତ କରିପାରିବି।
ବହୁତ ଭଲ ଭଲ ଲକ୍ଷ୍ୟଟି ରଖିଚନ୍ତି ଆପଣ। ଯାହାକି ଆଜିର ପିଢିରେ ବହୁତ ଆବଶ୍ୟକ ଜିନିଷଟେ। ଯାହାକି ଚୋର ଚୋରି ଡକାୟତି ଏଇ ଜିନିଷରୁ ବହୁତ ଆମର ଯୋଉ ଯାହାବି ଆମର ଉଁ ସରାଉଡିଙ୍ଗରେ ହେଉଚି ସେ ଜିନିଷର ଟିକେ କମ ଦେଖିବାକୁ ମିଳିବ। ଏ ଖୁବ୍ ଖୁବ୍ ସୁନ୍ଦର ଲକ୍ଷ୍ୟ ରଖିଚନ୍ତି ଆପଣ।
ହଁ। ଦେବେ ତାହେଲେ ଆପଣଙ୍କ ଲକ୍ଷ୍ୟ କଣ ରହିଚି? ଜୀବନରେ କଣ କରିବା ଲକ୍ଷ୍ୟ ରହିଚି। ହୁଁ
ମୁଁ ବର୍ତ୍ତମାନ ତ କମ୍ପ୍ୟୁଟରରେ ଏ କମ୍ୟୁନିକେସନ୍ ସ୍କିଲ୍ ସରି ମୋର ସରିଗଲାଣି।
ହଁ।
ମୁଁ ମୁଁ ଚେଷ୍ଟା କରୁଚି କିଛି ଆମର ସରକାରୀ ଚାକିରି ଉପରେ ଯେମିତି କିି ଆମର ଫରେଷ୍ଟର କି ପିଅନ କି ପୋଷ୍ଟ ଅଫିସ ଏ ଉପରେ ମୋର ପଢ଼ାପଢି ଚାଲିଚି ମୁଁ ଚେଷ୍ଟା ଚଲେଇଚି। ଦେଖାଯାଉ ଆଗକୁ କଣ ହଉଚି?
ଏହା ଖୁବ୍ ସୁନ୍ଦର ଲକ୍ଷ୍ୟ। ଘ ଘରେ ସବୁ କେମିତି କଣ କେମିତି ଅଛନ୍ତି?
ହୁଁ ଆମର ପରିବାରର ସମସ୍ତେ ବହୁତ ଭଲ ଅଛନ୍ତି। ମା ଭଲ ଅଛନ୍ତି ବାପା ଭଲ ଅଛନ୍ତି। ଭାଇ ଭଉଣୀ ବି ଭଲ ଅଛନ୍ତି। ତୁମର ପରିବାରରେ ସମସ୍ତେ କେମିତି ଅଛନ୍ତି?
ହଁ ଆମ ପରିବାର ସମସ୍ତେ ଭଲ ଅଛନ୍ତି କିନ୍ତୁ ବାପାଙ୍କର ଦେହ ଟିକେ ଅସୁସ୍ଥ ହଉଚି। ଏ ଏ ର ରହି ରହିଯାଉଚି। ମେଡିକାଲ ବହୁତ କିଛି ଟଙ୍କା ଖରର୍ଚ ହେଇଯାଉଚି।
ବାପାଙ୍କର କଣ ଦେହ ପ୍ରୋବ୍ଲେମ କଣ ଅଛି?
ବାପାଙ୍କର ଏ ଛାତି ପ୍ରୋବ୍ଲେମ୍ ଟେ ରହିଯାଉଚି। ଆଉ ହଁ।
ଆପଣଙ୍କୁ ତୁମର ପିଲାଦିନ ର କଥା ମନେ ପଡୁଚି?
ହଁ ପିଲାଦିନ କଥା ସେଇଟା ତ ଅବୁଲା ସେଇଟା ଗୋଟେ ଅବୁଲା ସ୍ମୃତି। ସେଗୁଡାକ କିଏ ଉ ସେଗୁଡାକ ଭୁ ଭୁଲି ହବନି ଆଉ।
ଠିକ କହିଲେ ସେଇ ପିଲାଦିନର କଥା କଥା ବହୁତ ମତେ ମନେ ପଡୁଚି ଲୁକୁ ଲୁକାଣି କ୍ରିକେଟ କବାଡ଼ି ବହୁତ ମଜା କରି ଖେଳୁଥିଲେ ନା।
ହଁ। ସେଗୁଡା ତ ଗୋଟେ ଗୋଟେ ଅଭୁଲା ସ୍ମୃତି ହେଇଯାଉଚି। ଆଜିକାଲି ପିଲାମାନେ ସେ ସେଗୁଡାକ ସବୁ ଖେଳ ସବୁ ଭୁଲି ଯାଉଚନ୍ତି ଆଜିକାଲି ପିଲାମାନେ ସବୁ ଅନଲାଇନ୍ ଗେମ୍ ଅଧିକ ଧ୍ୟାନ ଦଉଚନ୍ତି ମାନେ ଶାରୀରିକ
ହଁ ହଁ ଠିକ୍ କହିଲେ।
ବେଶୀ ଅନଲାଇନ୍ ଗେମ୍ ବ୍ୟବହାର କରୁଚନ୍ତି ଯାହାଦ୍ୱାରାକି ତାଙ୍କର ଆଖି ଉପରେ ବହୁତ୍ ପ୍ରଭାବ ପଡ଼ୁଚି।
ଉଁ ଆଜିକାଲିର ପିଢି ଯୁବ ପିଢି ମାନେ ସେଇ ଶାରୀରିକ ବ୍ୟାୟାମ ସୁକି ବାହାରେ ଖେଳିବାର ସେ ଉପରେ ବହୁତ୍ କମ୍ ଧ୍ୟାନ ଦଉଚନ୍ତି। ଅନଲାଇନ୍ ଗେମ୍ ଏସବୁ ଉପରେ ଅଧିକ ଧ୍ୟାନ ଦଉଛନ୍ତି। ମତେ ସେଇ ସେଇ ପିଲା ଦିନର କଥା ବହୁତ୍ ମନେ ପଡୁଛି ସେଇ ଲୁକୁ ଲୁକାଣି କ କଥା ଆଜି ମନେ ପଡ଼ିଲେ ଆଜିବି ମତେ ହସ ଲାଗୁଛି।
ହଁ ସେ ସେଗୁଡ଼ାତ ଭଲ ସେଗୁଡ଼ାକତ ଆଉ ଭୁଲି ହବନି।
ସେତେବେଳେ ଆମେ ବର୍ଷାରେ ଭି ଭିଝି ଭିଝି ଖେଳୁଥିଲେ ମାଟିରେ ଗଡ଼ି ମଜା କରୁଥିଲେ ଆପଣଙ୍କୁ ମନେ ଅଛି?
ହଁ ସେ ସେଗୁଡ଼ାକ ଆଉ ମାନେ ସେଗୁଡ଼ାକ ଆଉ ଭୁଲି ହବନି।
ଠିକ୍ କହିଛନ୍ତି ସ୍କୁଲ୍ ଦିନ ମାନେ ମଧ୍ୟ କେତେ ମଜା ଥିଲା। ଟିଚର୍ ଡାକିଲେ ମଧ୍ୟ ଆମେ ଆସୁନଥିଲେ ଲୁଚି ଯାଉଥିଲେ
ହଁ।
ଆଉ ଆମ ହୋମୱାର୍କ ନକଲେ ମନେ ମାନେ କେତେ ଡର ଲାଗୁଥିଲା।
ହଁ ହଁ ମୁଁ ମୁଁ ତ
ତଥାପି ଆମେ ମିଶିକରି କାମ ସରାଉଥିଲେ ବ ବନ୍ଧୁ ମାନଙ୍କ ସହିତ ସହଯୋଗ ଅଲଗା ଅଲଗା ଲେବଲ୍
ହଁ ହଁ। ମୁଁ ତ ମୁଁ ମଧ୍ୟ ସେଇଭଳି ମାନେ ହୋମୱାର୍କ ନକରିଥିଲି ମୁଁ ସ୍କୁଲ୍ ଯାଉନଥିଲି ଛୁଟିରେ ର
ମସହବି ବହୁତ୍ ଥର ଏମିତି ହେଇଚି। ଗୋଟେ ଦିନକର କଥା ଆମର ଗଣିତ ସାର୍ ଯହାକି ମତେ ଅଁ କିଛି କିଛିଟା ଟାସ୍କ ଦେଇଥିଲେ ଯୋଉଟାକି ମୁଁ କରିନଥିଲି ତ ତାପରଦିନ ମୁଁ ସ୍କୁ ସ୍କୁଲ୍ ଯିବାକୁ ବହୁତ୍ ଭୟ କରୁଥିଲି ମାତ୍ର କିନ୍ତୁ ସାହସ କରି ମୁଁ ସ୍କୁଲକୁୁ ଯାଇଥିଲି।
ଗଣିତ ସାରଟି ଆମର ଖାତାଟି ଚେକ୍ କଲେ କିନ୍ତୁ କିଛି ବାଡ଼େଇଲେନି ମତେ କହିଲେ ନେକ୍ସଟ୍ ଟାଇମ୍ ଭଲସେ କରିକି ଆସିବ ବୋଲେ ସେ ଟାଇମରେ ଗୋଟେ ଭୟ ରହୁଥିଲା ଆମ ଗଣିତ ସାରଙ୍କ ଉପରେ ନା।
ହଁ ହଁ ହଁ। ମୁଁତ ଏମିତି ବହୁତ୍ ଥର ନେଲ୍ ମୁଁ ଏମିତି ଗୁରୁଜୀ ଗୁରୁମା କୁହନ୍ତି ବହୁତ୍ ଠ-ବହୁତ୍ ଠକିଛି। ହୋମୱାର୍କ ତ ହମ୍ ହୋମୱର୍କ ତ କରୁନଥିଲି ତା ତାବାଦେ ସେ ଗୁରୁଜୀ ଗୁରୁମାଙ୍କୁ ରାସ୍ତାରେ କି କୋଉଠି ଗଲାବେଳେ ମୁଁ ମ
ତୁମର ପ୍ରିୟ ଗୁରୁଜୀ ଗୁରୁମା କିଏ ଥିଲେ?
ର ପ୍ରିୟ ଗୁରୁଜୀ ହଉଛନ୍ତି ସାହିତ୍ୟ ପଢ଼ଉଥିଲା ପ୍ରକାଶ ସାର୍।
ଆଚ୍ଛା। ତାଙ୍କର ପଢ଼ାପଢ଼ି ତମକୁ ପ ପଢ଼େଇବା ଶୈଳୀ ତମକୁ କେମିତି ଲାଗୁଥିଲା?
ମତେ ମନାକୁ ବହୁତ ମନ ମୋ ମନ କୁ ବହୁତ ପାଉଥିଲା ମୁଁ ସେ ସାରଙ୍କ କ୍ଲାସକୁୁ ସଦାବେଳେ ଧ୍ୟାନର ସହ ଶୁଣୁଥିଲି ଏବଂ ଅଧି ଆ ଆଉଟି ଆହୁରି ଅଧିକ ଗୋଟି ଜାଣିବାକୁ ଚେଷ୍ଟା କରୁଥିଲି ବାର ସାରଙ୍କୁ ବାର କିଛି କିଛି ଅବୁଝା
ସେତବଳର ପର୍ବପର୍ବାଣି ମଧ୍ୟ ବହୁତ ଅଲଗା ଓ ନିଆର ଥିଲା ନା।
ହଁ ସେତେବେଳ ପର୍ବପର୍ବାଣୀ ବହୁତ ନିଆରା ଥିଲା। ଆ-ଆ-ଆଜିବି ସେଇଭଳି ଆ-ଆଜିିକାଲି ଏ ଦୁନିଆରେ ସେ ସେଇଭଳିଆ ଆଉ ଏତେ ପର୍ବପର୍ବାଣୀ କିଛି ହ-ହଉନି ମାନେ ସେ-ସେଗୁଡ଼ାକ ସେ-ସେ
ଜନ ଭାବରେ ସେ ସେଲିବ୍ରେଟ କରାଯାଉନି।
ହଁ।
ସେଇ ମଜାଟା ଆଜି ନାହିଁ।
ହଁ ପରା ଆଜିକାଲି ଆଉ ସେ
ଦୁର୍ଗା ପୂଜା। ସେ ସବୁ ଦିନ ଆମେ ଖୁସିରେ ବହୁତ କଟାଉଥିଲେ ନା। ନୂଆ ଡ୍ରେସ୍ ପିନ୍ଧିବା ମିଠା ଖାଇବା। ଘର-ଘର-ଘର-ଘର ବୁଲି ଚାନ୍ଦା ମାଗିବା।
ହୁଁ।
ସେଇ ଦିନ ଭୁଲି ହବନି ଆଜିଯାଏ।
କହିଲି ଆଉ ସେ ସନ୍ କିଛି କ-କର୍-କରାହଉନି କି ସେଥି ସେ
ସତରେ ସେଇ ସମୟରେ ଆମ ଜୀବନର ସବୁଠାରୁ ବହୁତ ସୁନ୍ଦର ଅଂଶ ଥିଲା।
ହଁ। ଆଜିକାଲି ଜ୍-ଆଜିକାଲି ପିଲାମାନେ ସେ-ସେଥିପ୍ରତି କିଛି ଧ୍ୟାନ ଦଉନାହାନ୍ତି। ସବୁ ପିଲା କାମ କରିବା ପାଇଁ ବାହାରୁକୁ ପଳଉଛନ୍ତି ଆଉ
ଏବେ ଜୀବନ ବହୁତ ବ୍ୟସ୍ତ ହେଇଗଲା ପରା ସେତେବେଳେ ଭଳି ସମୟ ମିଳୁନି କାହାକୁ।
ହଁ ଆମେ ଏବେ ଜେତ୍-ଦିନକୁ ଦିନ ଯେ ତିକି ବଡ ବଡ ହେଇଯାଉଛୁ ଆମର ମାନେ ଆମ-ଆମ ଉପରେ ଘରର କାର୍ଯ୍ୟ ଗୁଡାକ ବଢି ବଢି ଯାଉଛି।
ଠିକ କହିଲ ଠିକ କହିଲ। ହଉ ଆପଣ ଖାଇବାକୁ ଯିବେନି ମୁଁ ଖାଇକି ଆସୁଛି ଠିକ ଅଛି।
ହଁ ହଉହଉ ଠି-ମୁଁ ମଧ୍ୟ ବି ଖାଇବାକୁ ଯିବି ହଉ ଆଉ ଆପଣ ବି ଖାଇବାକୁ ଯାଆନ୍ତୁ।
ହଉ ରହୁଛି ଆପଣ ସହିତ କଥା ହେଇ ବହୁତ ଭଲ ଲାଗିଲା।
ହଁ ମୋ ପାଇଁ ବହୁତ ଭଲ ରହିଲି।
ଆରେ କଲ୍